ହେଲୋ। ହାଲୋ।
ହାଲୋ।
ହଁ।
ଆଉ ସୁଗା ହେଲାଣି ମୋ କଥା?
ହାଲୋ, ହାଲୋ ହଁ।
ଆ, ଶୁବା ହେଲା ଆଉ ଶୁଣନ୍ ଆଉ ଆ, କେମିତି ଅଛନ୍ତି?
ଭଲ ଅଛି।
ଆଉ କଣ କରୁଛନ୍ତି?
ଏଇଟି ବଇଛି।
ଆଉ କଣ ଖାଇଥିଲେ ସକାଳୁ?
ସକାଳେ ଖାଇଥିଲି ମୁଁ ଉଁ, ଚା ଆଉ ଗଲା ମୁଡି।
ଆ, ଏବେ କଣ କରୁଛନ୍ତି?
ଆଜ୍ଞା।
ଏବେ କଣ କରୁଛନ୍ତି ଏବେ?
ଏବେ ମୁଁ ଏଇଠି ଛାତ ଉପରେ ବୁଲୁଥିଲି।
ଆଜ୍ଞା ମୁଁ ଏବେ ଛାତ ଉପରେ ବୁଲୁଚି, ପାଗ ଟି ଟିକେ ଥଣ୍ଡା ଅଛିି। ସେଥିପାଇଁ ମୁଁ ଛାତ ଉପରେ ବସିଛି। ଆଉ ଏଇ ଜନ ଜନର ମନୋହର ଦୃଶ୍ୟ ଦେଖୁଚି।
ଅ, ଆଜ୍ଞା ଆପଣ ଆଡ଼େ ବର୍ଷା ହେଇଥିଲା?
ଆଜ୍ଞା ଆଜି ଟିକେ ସଖାଳେ ଟିକେ ଅଳ୍ପ ଅଳ୍ପ ହେଇଥିଲା। ଆଉ ତାପରେ ତ କିଛି ଦିନ ତଳେ କାଲି ହେଇଥିଲା। ଆ, ଉଁ, ଏବେ ତ ଯେହେତୁ ବର୍ଷା ଋତୁ ଆସିଲା ସେଥିପାଇଁ ଏଇନା ହବ। ବର୍ଷା ତ ଲାଗି ରହିବ। ଆଉ ଯେହେତୁ ଏବେ ଯୋଉ ପରି ଋତୁ ଗୁଟେ ପରିବର୍ତ୍ତେ ହଉଚି।
ଆଜ୍ଞା।
ତା ପାଇଁ ଥଣ୍ଡା ଗୁଡିକ ଥଣ୍ଡା ଜର ସବୁ ହେଉଚି। ମୋତେ ମଧ୍ୟ ଆଜି ହେଇଥିଲା। ସେଥିପାଇଁ ମୁଁ ଆଜି ଖେଳିବାକୁ ଗଲିନି।
ଏ ଆପଣ ମେଡ଼ିସିନ୍ ଆଣିକି ଖାଇଲେନି। ନହେଲେ ଡାକ୍ତରଙ୍କ ସହିତ ପରାମର୍ଶ ନଉନ।
ନାଇଁ ଏଇଟା ଯେହେତୁ ନୂତନ ଋତୁର ଆଗମନ ଯୋଗୁ ଏ ଥଣ୍ଡା ଆଉ ଜର ହେଉଛି। ଯାହା କିଛି ଦିନ ମଧ୍ୟରେ ଋତୁ ସାଙ୍ଗରେ ଖାପ ଖୁଆଇ ହେଲେ ସେ ଠିକ୍ ହେଇଯିବ।
ଓ ହୋ, ଏବେ ଯେମ ଏ ଋତୁ ଚେଞ୍ଜ ହଉଛି ବୋଲି ଥଣ୍ଡା ଜର ଟା ବାପୁଛୁ।
ହଁ ହବ ସେ ସେଇଟାଆଜ୍ଞା
ହାମ୍ ମତେ ହେଇନି ତ।
ଆଜ୍ଞା ସିଏ ହବ ଆପଣ ଯଦି ଆପଣଙ୍କ ଦେହ ଖାପ ଖୁଆଇ ସାରିଲେଣି ସେଥିପାଇଁ ଆପଣଙ୍କୁ ହଉନି। ଏଇନା ଯେହେତୁ ଋତୁ ପରିବର୍ତ୍ତନ ସମସ୍ତକୁ ଟିକେ ଟିକେ ହବ ତାପରେ କିଛି ଦିନ ପରେ ଠିକ୍ ହେଇଯିବ ଦେହ ସୁହା ହେଇଗଲେ ଆଉ
ଓହୋ।
ଆଜ୍ଞା ଆପଣକୁ ମୁଁ ଘରୁ
ଆପଣ ଆଡ଼େ ବର୍ଷା କଣ ଝିପି ଝିପି ହେଇଛି ନା ବହୁତ ହେଇଛି।
ନାଇଁ ଆ ଏବେ ତ ଆଜି କିଛି ଆଜି ଯ ଅଳ୍ପ ଅଳ୍ପ ହେଇଥିଲା। ଏବେ କିଛି ଦିନ ଭିତରେ ତ ଅଳ୍ପ ଅଳ୍ପ ହେଉଥିଲା କିନ୍ତୁ ରଜ ପୂର୍ବ ଦିନ ଟିକେ ଜୋର ହୋଇଥିଲା।
ଆଜ୍ଞା। ଆମ ଆଡେ ତ ବର୍ଷା ନାଇଆ। ଆମ ଆଡ଼େତ ବର୍ଷା ମାନେ ଗାଡ଼ିଆ ପାଡ଼ିଆ ଫୁଲ କରି ଦେଇକି ଯାଇଛି। ଏମିତି ବର୍ଷା ହେଇଛି ସକାଳୁ ଉଠିଲା ବେଳକୁ ଘର ଆଗରେ ଖାଲି ପାଣି ଦିଆଯଇଛି ଡ୍ରେନ ପାଣି ସବୁ ଆମ ଗାଁ ରେ ବିଭିନ୍ନ ପ୍ରକାର ପାଣି ଛାଡୁଛନ୍ତି। ଲାଟିନ ପାଣି କିଏ ଛାଡ଼ି ଦଉଛି କିଏ ନିର୍ଦମା ପାଣି।
ହୁଁ ମୋର ସରିଯାଇଛି ହୁଁ।
କାହିଁକି ଆମେ ସେ ଋତୁରେ ଛୋଟବେେଳେ ଆମେ ଡଙ୍ଗା ବସୁ ଡଙ୍ଗା ଘରେ କରିବେ ବାପା କରିଦେ। ଡଙ୍ଗା ଡଙ୍ଗା ନେଇକି ବସେଇବୁ ଅ ଯୋଉ ଯୋଉ ଖୁସି ଏବେ ଆଉ ସେ ଖୁଜିବନି ଏବେ ସମସ୍ତେ ଫୋନ ରେ ପସେଇଛନ୍ତି।
ଆଜ୍ଞା ଯେହେତୁ ଏଟା ଆଧୁନିକ ଯୁଗ ସମସ୍ତେ ନିଜ କାମରେ ବ୍ୟସ୍ତ ନିଜ ସେ ବାପା ନାହାନ୍ତି ଆଉ ଡଙ୍ଗା କରିବାକୁ କି ଆଉ ସେ ସେ ବାପା ଅଛନ୍ତି କିନ୍ତୁ ସେ ବାପାଙ୍କ ଆଉ ଏବେ ଏକା ଯୁଗରେ ସେଇଭଳିଆ ବାପା କାହାନ୍ତି ଆଉ କ'। ସେ ଡଙ୍ଗା ତିଆରି କରିକି ଦେବା ସମସ୍ତେ ଯଦି। ଫୋନ୍ ଗୋଟେ ଗଟେ ଧରି ଦେଉଛନ୍ତି ସେ ଫୋନ୍ ଧରିକି ତାଙ୍କର ଚଲେଇଛନ୍ତି।
ଆଗେ ଖରା ତରାରେ ଖେଳିବାକୁ ଡାକିଲେ ପଳାନ୍ତି ଏବେ ଫୋନ। ଫୋନ କରିକି ଡାକିଲା ବେଳକୁହୁ ଏଇ କରାଉଛି। କିଏ ଯିବ କରିବାିବାର ଯେ କରିବାିବ।
ହଁ ସେ ଏବେ ସମ
ଖେଳ ଏବେ କଣ ହଉଛି।
ଆଜ୍ଞା ଯେହେତୁ ଏବେ ଆମର। ଋତୁ ଟ ବର୍ଷା ଋତୁ ହେଉଚ୍ଛି ବର୍ଷର ତୁରେ ଆମ ଭିତରେ ଫୁଟବଲ୍ ଖେଳ ହୁଏ ଯେହେତୁ ଏବେ ଟିକେ ଆମର ଫିଲ୍ଡରେ ଟିକେ କାମ ଚାଲି ଅଛି ସେଇ ଆମର ଏଠି ଆମ ମା ସିନ୍ଦୁରାଙ୍କ ପାଖରେ ଆମର କ୍ରିକେଟ ସବୁଦିନ ଚାରିଟା ବେଳେ ଖେଳୁ
ଆଜ୍ଞା।
ଆଉ ମୁଁ ଭାବୁଥିଲି ଯେହେତୁ ଏବେ ଚାଲିଛି ବାହାର ସମୟ। ଭଗ୍ଧଥିଲି କିଛି ଆଜ୍ଞା ଆ ବାଘ ସମ ଚାଲିଛି ମୁଁ ଭାବୁଥିଲି ଗୋଟେ ଖୋଲିବି ଯୋଉ ଡେକୋରେସନ ଯୋଉ କରିବା ପାଇଁ ଗୋଟେ ଭାବୁଛି ଖୋଲି ଆପଣ ଜାଣି କଣ ଜିନିଷ ଗୁଡିକ ଦରକାର ଆପଣ ଆପଣ ତ କରିଥିଲେ ପୂର୍ବରୁ ଆଉ ଜାଣିଛନ୍ତି। କୋଡ଼ ଜିନିଷ ଗୁଡ଼ିକ ଦରକାର।
ହଁ ଆଜ୍ଞା ଆପଣଙ୍କୁ ମୁଁ ସେ ବିଷୟରେ କହିଦେଉଛି।
ହୁଁ ହୁ।
ଆଜ୍ଞା ଫାଷ୍ଟ ଆପଣ ଫୁଲ କିଣିବେ। ବିଭିନ୍ନ ପ୍ରକାର ଫୁଲ ଫୁଲ ଗୁଡିକ କିଣିବେ।
ପ୍ଲାଷ୍ଟିକ୍
ହଁ ପ୍ଲାଷ୍ଟିକ ର କିଣିବେ, ତା ଦେହରେ ପିଛ ଆପଣ ପିଛ ବି ଗୁନ୍ଥ ପାରିବେ। କୁନ୍ତି କିି ଆ ତାପରେ ଆପଣ ସୋଲ କିଣିବେ।
ହୁଁ
ଏଇ ଯୋଉ ଦେଖିଥିବେ ଆପଣ ବାହାଘର ବାହାଘର କହିଲ ଗୋଟେ ସୋଲୋ ତା ପଛରେ ଆଉ ଗୋଟେ ରଡ ର ଯୋଉ ଗ୍ରୀଡ
ଆଜ୍ଞା ଗ୍ରୀଡି।
ଗ୍ରୀଡ଼ ବି ଆପଣ ତିଆରି କରିବେ, ଫୁଟ ହେଲା ଆପଣଙ୍କର ଦି ଟଙ୍କା। ଆଜ୍ଞା, ତିଆରି କଲେ ଆପଣଙ୍କୁ ଭଲ ପଡିବ, କିଣିକି ଆଣିଲେ ଫୁଟ ଅଧିକ ନେଇଯିବେ ଆପଣଙ୍କୁ।
ଆଜ୍ଞା,
ତାପରେ ଆପଣ ସେ ଯେଉଁ ଗିଳି ଫୁଟ ପଡ଼ିବେ ଦୁଇଟଙ୍କା।
ହୁଁ କୁହନ୍ତୁ?
ଆପଣ ବନେଇବେ ଆଗେ ଭଲସେ। ଦି ଦ ମାନେ ଦଶ ଫୁଟିଆ ପାଞ୍ଚ ଫୁଟିଆ, ଦିଇ ଫୁଟିଆ ଫୁଟ ଏମିତି ବନେଇବି ମେନ ଆପଣଙ୍କୁ ସହଜ ହବ ମାନେ ଆପଣ
ଆଜ୍ଞା, ଯଦି ବାହାଘର ଥିବ ତାହେଲେ ଦଶ ଫୁଟ ଦରକାର, ଯଦି ବ୍ରତ ଘର ଥିବ ସେଥିପାଇଁ ଛୋଟ ଦରକାର, ଯଦି ଟିକିଏ ଶ୍ରାଦ୍ଧ ଥିବ ତାହେଲେ ଛୋଟ ଦରକାର, ଟିକେ ତା ଛୋଟ ଦରକାର ହଁ, ସେଥିପାଇଁ ସେଇ ଭଳିଆ ଅନୁଯାୟୀ ଛୋଟ ଗୁଡିକ ବଡ ଗୁଡ଼ିକ କରାହବ ଆଉ।
ଆଉ ଶ୍ରାଦ୍ଧ ମାନେ ବର୍ଷିକିଆ ଏଗାରରେ ଆପଣ ଧଳା ଫୁଲ କିଣିବେ।
ଆଜ୍ଞା, ଧଳା ଫୁଲ ଯେହେତୁ
ଧଳା ହଁ ଆପଣ ଯଦି ଆଗକୁ ଟେଣ୍ଟ କରିବାକୁ ଚାହୁଁଛନ୍ତି? ଆପଣ ବାଉଁଶ ଆଉ କଣ୍ଟା, ୱାଲେ ଆଉ ଲାଇଟ, ଡିସ୍କ ବିଭିନ୍ନ ପ୍ରକାର ମାନେ ଭୋଜି ଜିନିଷ କିଣିବାକୁ ପଡ଼ିବ ବାଲ୍ଟି,
ଆଜ୍ଞା ହୁଁ। ଯେହେତୁ ମୁ ଏବେ ହଁ, ଯେହେତୁ ଆ ଆରମ୍ଭ କରୁଛି ଏଇଟା ଏବେ ତ ମୁଁ ଡେକୋରେସନ କରିବି ଆଉ କିଛି ଏବେ ପଇସାର ଅଭାବ ଅଛି ଯଦି ହେଲା ତାହେଲେ ମୁଁ ବଡ ଯେମିତି ଭାବି ଆପଣ କୁହନ୍ତୁ? ଯେମିତି ଦରକାର କଣ ଇଏ, ଆଜ୍ଞା।
ଆପଣ ଫୁଲ ଗ୍ରିଡ୍ ବନେଇବେ ଆପଣଙ୍କୁ ମିନିମମ୍ ପଇସା ପଡ଼ିଯିବ ଆପଣଙ୍କୁ, ସେଇ କୋଡ଼ିଏ ଭିତରେ
ଆଜ୍ଞା ଆଜ୍ଞା।
ଆପଣ ସାଦରେ କି କହିଲି ତ ଧଳା ଫୁଲ କିଣିବି ଆଉ ଯଦି ବା ଘର ବ୍ରତ ଘର କିଣିଲେ ଗ୍ରୀନ ଆଉ ରେଡ ଆଉ ହଳଦିଆ ଲାଲି ନୀଳ, ହଳଦିଆ, ସବୁଜ ଏଇଟା କିଣିବେ ଆଉ ତା ଦେହରେ କିଣିଥିବେ ଆପଣ ଯୋଉ ସୋଲରେ ଯୋଉ ଗୋଟେ ଲାଗେ ଚିକିଚିକିଆ
ହଁ।
ଦେଖିଥିବେ ପିଞ୍ଛରେ
ଆଜ୍ଞା ଆଜ୍ଞା।
ସେଟା ବାହାଘର ପାଇଁ ମାନେ ଭଲ
ସେଇଟା ମାନେ ଯେମିତି ହେଲା ଆଉ କେଉଁଠି ଆପଣଙ୍କୁ ଫୋନ୍ ଆଇଲା ଭାଇ ଆମର ଛି ଇଏ ଫୁଲ ଆଉ ତମେ ତମ ପିଲା ରଖିଥିବେ
ହୁଁ, ହୁଁ।
ପିଲା ରଖି ତାଙ୍କୁ ଅର୍ଡ଼ର ଦେଇଦେବେ ଏଇଆ ଏଇଆ ନେଇକି ଯାଉ ସେ ନେଇକି ଯିବେ ସେଠି
ଆଜ୍ଞା ଆଜ୍ଞା।
ତାଙ୍କୁ ଆପଣ ଆଇଡିଆ ଦେବେ, ମାନେ କେମିତି ସଜା ହବ ଲାଲି ପରେ ହଳଦିଆ କି ଗୋଲାପି କି ସବୁଜ
ହୁଁ ଆଇ ଯୋଉ ଇଏ କଣ କହିଲେ । ତିତି ମଧ୍ୟରେ ଲୋକ ମଧ୍ୟ ରଖିବାକୁ ପଡିବ ନାଇଁ।
ଆଜ୍ଞା।
ଆଜ୍ଞା ଏକୁଟିଆ କରିବା ସମ୍ଭବପର ନୁହେଁ।
ନା।
ଆ ଯଦି ଲୋକ ରଖିଲେ ତାହେଲେ ଜିନିଷ ନବା ଆଣିବା କରିବା ପାଇଁ ମଧ୍ୟ ଗୋଟେ ଅଟୋ ଦରକାର କିମ୍ବା କିଛି ଗାଡି ଦରକାର।
ଆଜ୍ଞା ଆଜ୍ଞା ଆପଣ ବାଇକ ରେ ବୁଅନ୍ ବୁହନ୍ତୁ ତାପରେ ଆପଣଙ୍କ ଯଦି ପଇସା ହେଲା ତମେ ଗୋଟେ ଅଟୋ କି ଟାଟା ଟାଟା ଆଜି କିଣି ଦେବେ।
କିଏ ଆପଣ ଯୋଉ କହିଲେ ଯୋଉ ହୁଁ ଆନ୍ଦୋର ଗୋଟେ ବା ବାହାଘର ଅଛି ତାହେଲେ ଆପଣ ଆଉ ବାହାଘର ଆଉ ବ୍ରତଘର କିମ୍ବା ଯେଉଁଠି କିଛି ଗୋଟେ ଇଏ ଥାଉ ଫଙ୍କ୍ସନ ଥାଉ। ଆପଣ ଫଙ୍କ୍ସନ ଅନୁଯାୟୀ ପଇସା ନେବେ ନା ଡେକୋରେସନ ଅନୁଯାୟୀ ପଇସା ନେବେ।
ନା ଆପଣ ଡେକୋରେସନ ଅନୁଯାୟୀ ପଇସା ନେବେ।
ଆ ଡେକୋରେସନ ଅନୂଯାଇ ପଇସା ତାହେଲେ ଆ କଣ ଯଦି ଗୋଟେ ବ୍ରତଘର ହେଲା ଆପଣ କେତେ ପଇସା କଣ ନଉଛନ୍ତି ଯଦି ଡେକୋରେସନ ହେଲା ଧର ଖାଲି ଦିଟା ଇଏ ୟା ତିନିଟା ଗ୍ରିଡ୍ ଉପରେ ଓ ଗୋଟେ ଗ୍ରିଡି ଦରକାରେ। ଯେହେତୁ ବଡଟେ ଗୋଟେ ଗ୍ରୀଡ ଦରକାର ଧର କୋଡିଏ ଆଜ୍ଞା ଦଶ ଫୁଟର ଗୋଟେ ଗ୍ରିଡ ଦେନି ଆଉ ଉୁଁ ଆପଣ ଏକ୍ ରେ ସାଇ ଫୁଲ ଲାଗିବ ସାଇଡ୍ ରେ ପଛରେ ଫୁଲ ଲାଗିବ। ଖାଲି ଆ ମ୍ୟାଟ୍ ଲେ ଉପରେ ପଛରେ ମ୍ୟାଟ ଲାଗି ଗ୍ରୀନ୍ କଲର୍ ର ତା ଦେହେରେ ଫୁଲ ଗୁଡିକ ଲାଗିବ ଓକେ। ତେ ପଇସା କଣ ଖର୍ଚ୍ଚ ହବ କଲେ ଡିଜାଇନ୍ ଦେଲେ ଏଟା।
ଆଜ୍ଞା ଆପଣଙ୍କର ଭିଡ଼ି କେତେଟା ଲାଗିବ ଦଶ ପଟିଆ ଦିଟା?
ଆପଣଙ୍କ କେତେ ଗୋଟେ ତ ପଛରେ ରହିବ। ଆଉ ଆଉ ଗୋଟେ କଉଠେ ରହିବ?
ସାଇଟ୍ ରେ।
ସାଇଟ୍ ରେ ବି ଗ୍ରିଡ ଦେବେ?
ହଁ ବନ୍ଧା ହବ ସେ ଯୋଉ କଣ ଉଁ ଇଏରେ।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
ଆପଣଙ୍କର ଅ ସେଇ ଦେଢ଼ଶ ଟଙ୍କା ଭଳିଆ। ଦେଢଶ ଟଙ୍କା ଆପଣ ଆଉ କଣ କହିଲେ ମ୍ୟାଟେ?
ହୁଁ।
ମ୍ୟାଟେ ଆ ମ୍ୟାଟେ କେତେ ଫୁଟ୍ ସ୍କୋଆର୍ ଫୁଟ ଆଉ ଲମ୍ବ ଟା?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
ପଇସା ନେବେ ଆଉ।
ଆଜ୍ଞା ମୁଁ ଯେହେତୁ ଏବେ ବାହାରେ ଅଛି। ଆଉ ଘରେ ଏବେ ପଚାରିକି ଆଉ କଣ କରିବି ଭାବୁଚି ସେ ଆରମ୍ଭ କରିବି ସେଇ ଯୋଉ ଡେକୋରେସନ୍ ବିଜନେସ୍ ଟା ଆଉ ଆଉ ଡେକୋରେସନ ବିଜନେସ ଟା ଆରମ୍ଭ କରିବି।
ଆଜ୍ଞା।
। ଠିକ୍ ଲାଗିଲା ଦେଖିବା କଣ କରିବା ଏଇ ଯଦି କିଛି ହେଲା ତାହେଲେ ବଢ଼ିବ ବିଜନେସ୍। ଆଜ୍ଞା ରୁହନ୍ତୁ ଆପଣ ଠିକ୍ ଅଛି।
ଆଜ୍ଞା ମୁଁ ରହୁଚି ଟିକେ ଘରେ ଡାକୁଚନ୍ତି ମୁଁ ଯାଉଚି।
ହଁ ରୁହ।
ଆଜ୍ଞା ରହୁଚି।